ହ।
ହାଲୋ।
ଉୁଁ କେମିତି ଅଛ?
ହଁ ଭଲ ଅଛୁ ଆଉ ଗରମରେ ତ ଯେମିତି ତି ରହିବା କଥା ଆଉ ଟିକେ ଶୁଖି ଯାଇଛିି ଆଉ ଟିକେ ଓଦା ଅଛୁ ଆଉ।
ହଁ ହୁଁ ହୁଁ। କଣ କରିବା ଖରାଦିନ ତ ଏମିତି ଟିକେ ଆଉ।
ହଁ ବା ଏ ସି ରେ ରହିଲା କୁ ବାହାର ଗରମ ଜମା ସହି ହଉନି।
ଆଉ ଦେହ ପୁରା ଜଳି ପଡିଯିବ ପୁରା।
ହଁ ବା ଜଳି ପଡି ଯାଉଛି ଖାଲି।
ଏ ସି ଟା ଯେତିକି ଭଲ ସେତିକି ଖରାପ ଆଁ ଭିତରକୁ ପଶିଚି ଆଉ ବାହାର କିଛି ବାହାରକୁ ଆସିପାରିବାନି।
ହଁ ବା ଆମେ ଆଗ ଆମର ଆଗେ ଏ ସି ନଥିଲା।
ହୁଁ।
ହଁ ରହି ଯାଉଥିଲୁ ମୋ ପୁଅ ଯୋଉଠୁ ଜନ୍ମ ହେଲା ଆମର ଘର ଏମିତି ହେଇଛି ଯେ ମାନେ ଟିକେ ପ ବାହାର ପବନ ପଶିବାକୁ ବି ଜାଗା ନାହିଁ।
ହଁ କଣ କରିବା।
ସେଥିପାଇଁ କି ଭାରି ଗରମ ଆମ ଘରେ। ମୋ ପୁଅ ଯୋଉ ଜନ୍ମ ହେଲା ତିନି ଚାରି ମାସ ର ହେଇଥିଲା ସିଏ ଗରମ ଜମା ସହି ପଲାନି ଛୋଟ
ଆଜ କାଲି ଛୁଆ ତ ସେଇଆା ଆଉ ବିନା ଫ୍ୟାନ କି ବିନା ଏସି ଆଉ ରହୁନାହାନ୍ତି।
ହଁ ଛୋଟ ଛୁଆ ଟା ଇଆଡେ ସିଜିରିଙ୍ଗ ହେଇଥିଲା ଆଉ ସିଏ ଜମା ରହିପାରିଲାନି ଖାଲି ରାତିରେ ଖାଲି ଚିଲେଇକିରି ଖାଲି କାନ୍ଦିଲା।
ଆଚ୍ଛା।
ତା ସକାଶେ ଉଁ ସେ ଚାରି ପାଞ୍ଚ ମାସରେ ହେଇଥିଲା ତା ସେଇଠୁ ଏ ସି ଗଟା ଆସିଲା ଆମର।
ତାପରେ ଠିକ ଠାକ ଶୋଇଲା?
ହଁ ତାପରେ ଏଠା ଥଣ୍ଡା ଲାଗିଲା ତ ଶୋଇଲା।
ଆଉ କଣ କରିବ ସେ ଛୁଆ ଆଉ କୋଉଠି ରହିପାରିବେନି।
ହଁ ବା ସେବା ସେଇ ପା ଏ ସି ପା ହେଲେ ଆମ ଆମ ଘରକୁ ଥରେ ଯାଇ ଆର ବର୍ଷ ଏଇ ଖରା ଦିନେ ଯାଇଥିଲି ଏରି ମେ ମାସ ସୁଧା ଯାଇଥିଲି ଏରି ସିଏ ସେଠି ମାନେ କୁହନି ମାନେ ସେଠି ଏଠି କଣ ଏ ସି ରେ ରହିଯାଇଥିଲୁ। ଆଉ ସେଠକି ଗଲାକୁ ତ ଯୋଉ ଗରମ ଯେ କାହିଁରେ କଣ। ଯାଇକି ଜମା ରହି ପାଇଲାନି ଖାଲି କାନ୍ଦିଲା ମୁଁ ଖାଲି। ଆମ ଘରଠି। ଏ ଖାଲି ଯୋଉ ନବରତ୍ନ ପାଉଡର ନୁ ଥଣ୍ଡା ପାଉଡର। ଖାଲି ସେଇଆାକୁ ପକେଇ ପକେଇକି ତାକୁ ଖାଲି ରାତିରେ ଶୁଆଏ। ଖାଲ ତ ଖାଲି ତ ରାତିରେ ଉଠିକି ଖାଲି କାନ୍ଦିବ ଖାଲି ଆଉ ଆର ବର୍ଷ।
ଏଥର ଅଭ୍ୟାସ ହେଇଗଲା ଏସିି ରେ ରହିବା।
ହଁ ପା ଦେଖ।
ସିଏ ଆଉ କୋଉଠି ରହିପାରିବନି ଆଉ ଆଉ କେମିତି ଫୁଣି ସେ ପାଠ। ପଢିବ କେନ୍ତି ସ୍କୁଲ ଯାଇଁକି ଫୁ ସେ ତ ସେ। ତ ଗରମ କୋଉଠି ଆଉ ସହିପାରିବେନି।
ନା ପା।
ଭାରି ହଇରାଣ କରିବ।
ଭାରି ହଇରାଣ କରିବବା ସେ ବା। ମାନେ ଯେମିତି ପଶି ଯାଉଛି ଘର ଭିତରୁକୁ ମମି ଏସିି ଲଗାଅ। ସେ ଜାଣି ପକେଇଲାଣି। ମମି ଏସି ଲଗାଅ ତାକୁ ଏବେ ଥରେ ଦେହ। ଖରାପ ହେଇଛି ଆଜି ଟିକେ କମିଛି କା ଠୁ ଟିକେ କମିଛି କିନ୍ତୁ ସେଥେରେ ରେ କହିବ ଦେଶୀ ଲଗାଅ।
ହୁଁ।
ହଁ।
ଆଉ ବୁଲାବୁଲି କୁଆଡେ?
ବୁଲା ବୁଲି କୁହଣେ ନାଇଁ ବା। ଖରା ତ ଏ ବର୍ଷ ଏତେ ହଉଛି ଯେ କୁଆଡେ ବାହାରି ବିି ହଉନାଇଁ ତାପରେ ଛୋ ତ ଛୁଆଟା ଦେଖିବା ସେଦୋଳି ଉତ୍ସବ ଯୋଉ ପଡିବ। ଯଦି ଖରା ହଉନଥିବ ପାଗ ଦେଇଥିବ ତାହେଲେ ଯିବୁ ଟିକେ ବୁଲିକି ଆସ ଥିବୁ ଦୋଳ ଉସ୍ଵବ।
ହଁ।
ଆଉ ନହେଲେ କୁଆଡେ ଯେ ଜବାର ନାହିଁ ଖରା ଯେମିତି ହଉଛି।
ଆଜିକାଲି ତ ଆଉ କିଏ ବା ବାହାରକୁ ଆଉ ବାହାରୁ ନାହାନ୍ତି ଆଉ ଆଗ ଭଳିଆ ଅଛି ନା?
ଆଗ ଭଳି ଆଉ ହଉ ନାହିଁ ହେୟା ହଁ।
ଆଗୁରୁ ସବୁ ମିଶିକି ମାନେ ଏଇ ସ୍ତ୍ର ଲୋକ ତାସ ଖେଳୁଥିଲେ। କୁଆଡେ ନଗନେ ଘରେ ବସିକି।
ତାସ ତାପରେ ଆମେ ବି ଦେଖିଚୁ ଆମେ ଯେତେବେଳେ ପଢ଼ୁଥୁଲୁ। ଥିଲୁ ଆମେ ଦେଖିଛୁ ସ୍ତ୍ରୀ ଲୋକମାନୋନ କଣ କହିଲ।
ହେତେବଳେ ତ ଖେଳିବାକୁ ଦିଅନ୍ତିନି କହିବେ ତମେ ପାଠ ପଢୁଛ କଣ ତାସ ଖେଳିବ।
ହଁ ବା କଉଡି ବି ଖେଳନ୍ତିନି କଉଡି? ଯୋଉ ବୁଢୀ ମାନେ ହଁ ହଁ କାଚ କଉଡି। କଉଡ଼ି ଖେଳନ୍ତି ଏମତି ସବୁ। କରନ୍ତି କେତେ କଣ ମଜା କରନ୍ତି। ନା ଆଉ ନାଇଁ ବା।
ସେ ଛୁ ସେ ଆମ ଛୁଆଦିନ ସବୁ କୁଆଡେ ପଳେଇଲା।
ହଁ ବା ମାନେ ବହୁତ ବି ମିସ୍ କରୁଛୁ ମାନେ ଏବେ ବାହା ହେଇ
ଏବେକା ଛୁଆ କଣ କହିଲ ଏବେ ସବୁ ମୋବାଇଲ ଦେଖିଲେ। ଆଉ ସେଗୁରା ସବୁ ଖେଳିବେ କଣ।
ସେତେବଳେବି ନ ତାପରେ ବି ମୋବାଇଲ ଦେଖିଲେ ଆମେ। ଆ ସେ ଯେତେବେଳେ ବି ପଢିଥିଲେ ସେତେ ନଲେଜ ନଥିଲା ଏବେ ମୋବାଇଲ ଦେଖିକି ସବୁ ନଲେଜ ହେଇଗଲାଣି। ହ
ଛୁଆଙ୍କ ପାଇଁ ଯେତିକି ଭଲ ପୁଣି ସେତିକି ଖରାପ କରିଦଉଛି ନାଇଁ କି ଯଉ ଛୁଆ ପାଠ ମୋବାଇଲ ରୁ ଶିଖିଲେ ଶିଖିଲେ ଯିଏ ନ ଶିଖିଲେ ଗେମ୍ ଖେଳିଲେ ଭିଡିଓ ଦେଖିଲେ। ମୋବାଇଲ ରେ ତ ଜାଣିଥିବ ଆଜିିକାଲି ଯୋଉ ଭିଡିଓ ଆସୁଛି।
ହଁ ହଁ। ଏ ପା ଯୋଉ ଆ ମୋ ପୁଅ ପା ସେମିତି ଖାଲି ତା ବାବା ଆସିବ ଫୋନ ଟାକୁ ଦେଖେଇଦବେ ହେଲା ମୁଁ ସେଇଠୁ ବୋଉ ଆମ ବୋଉ ମୋ ଫୋନ ଟିକେ ଦେଖିଦବ ମୋ ଫୋନ ଟିକେ ଦେଖିଦବ ଏମିତି କରିକି ତାର ଗୋଟେ ଅଭ୍ୟାସ ହେଇଯାଇଥିଲା ଏଇ ଆଠ ଦିନ ହବ ତାକୁ ପାଟି କଲାରୁ ସିଏ ଆଉ ମୋ ମୋବାଇଲ ଧରୁନି ତା ବାବା ଟିକେ ଦେଇଦଉଛି
ଛୁଆ ଦିନରୁ ତାକୁ ଟିକେ ଦାବି ଦେନେ ସିଏ ମୋବାଇଲ ରୁ ଟିକେ ଦୂରେଇକି ରହିବ।
ହଁ ବା ଆଉ ତା ବାବା ଏବେ ଆସିଲାକୁ ଫୋନ ଦେଲାରୁ ହ ମୁଁ ଯଦି କହିଦେଇଥିବି ପୁଅ ଫୋନ ଦେଖୁଛୁ ଫୋନ ଦେ ସାଙ୍ଗେ ସାଙ୍ଗେ ତା ବାବାକୁ ଦେଇଦବ ନିଅ ବାବା ମୁଁ ଆଉ ଦେଖିବିନି।
ହୁଁ ଯାହା ହଉ ଭଲ। ସେମିତି ଛୁଆ ଦିନରୁ ତାକୁ ଟିକେ ଶିକ୍ଷା ଦେଇଦେଲେ ସିଏ ଟିକେ ମୋବାଇଲ ରୁ ଦୂରେଇକି ରହିନେ ତମ ପାଇଁ ଟିକେ ଭଲ ଛୁଆର ଟିକେ ପା ପାଠ ସ୍ମରଣ ଶକ୍ତି ଟିକେ ପାଠ ଆଡକୁ ଆସିବ।
ହଁ ବା। ନାଇଁ ଏବେ ବି ତାକୁ ବସାଏ ଟିକେ ଟିକେ ସନ୍ଧ୍ୟା ବେଳେ ଘଣ୍ଟା ନେଖା ବସାଏ,। ବଷା ଏ। ତାକୁ ତାପରେ ଏଇ ଯୋଉ ଦେହ ଖରାପ ହେଲା ଟିକେ ପଢଉନି ତାକୁ। ଆଉ ନହେଲେ ସିଏ ମନୁକୁ କହିବ ମମି ଚାଲ ପାଠ ପଢିଆ ସନ୍ଧ୍ୟା ଛଅଟା ହେଲା ମାନେ ଚାଲ ମମି ପାଠ ପଢିବା ନ ନ ଲେଖିପାରୁ ମାନେ ସାଙ୍ଗେ ସାଙ୍ଗେ ନ ପାଠ ଧରୁ କିନ୍ତୁ ତାର ଗୋଟେ ମାନେ କେମିତି କଣ ମନକୁ କହିବ ମୁଁ ପାଠ ଚଲୋ ପଢିଆ
ହଁ ସେଇଟା ମୋବାଇଲ ରୁ ଦୂରେଇକି ରହିନେ ସେଇଟା ଆକର୍ଷଣ କରିବ ପାଠଟା।
ହଁ।
ନହେଲେ ଏଇ ଛୁଆ ଦିନୁ ମୁଣ୍ଡରେ ପସିଥବଛି ଭିଡିଓ ଦେଖମି ଏଇଟା ଦେଖିଦେଲେ ମୁଁ ଖାଇଦେମି। କେଇଟା ଦେଖିଦେନେ ନ ଆଉ ପାଠ ପଢିବାକୁ ପଡିବନି ଏମିତି ହେଇକି ମୁଣ୍ଡରେ ତାଙ୍କର ପସିବ ଛୁଆଙ୍କର ତେଣୁକରି ଆମ ଛୁଆଙ୍କୁ ଆମେ କେମିତି ବାଟକୁ ଆଣିବା।
ହଁ।
ବାପା ମା ଚେଷ୍ଟା କନେ ସବୁ କିଛି ହବ ହେଲେ ଆମେ ଚେଷ୍ଟା କରୁଛନ୍ତି ସବୁ ଛୁଆ ତ ହେଇପାରିବେନି ନା ଆମ ଚେଷ୍ଟା ଆମେ କରିବା
ହଁ ଆମ ଚେଷ୍ଟା ତ ଆମେ କରିବା ଯେ ଯାଇକି ସି କଣ ହେବେ ଭବିଷ୍ୟତରେ ସେଟା ଏ ତାଙ୍କୁ ଜଣା।
ହଁ।
ଆମେ ତ କଷ୍ଟ କରିବା ଆଉ ସେ ବଡ ହବା ପର୍ଯ୍ୟନ୍ତ ଆଉ କଣ କରିବା।
ଆଉ ଆମ ହାତରେ ରହିଲା ଆମ କର୍ତ୍ତବ୍ୟ ଟା ଆମେ କରି ବା
କରିବା ହଁ। ଏମିତି ଚାଲିଛିରେ ତା ବାବା କହୁ। ବଲେ ନହେଲେ ଆମେ କଣ ଆମେ କଣ ଡିସାଇଡ କରିଛୁ, ଏଇ ସାଢେ ତିନି ବର୍ଷ ଖଣ୍ଡେ ହେଇଗଲେ ଆ ତାକୁ ପ୍ଲେ ସ୍କୁଲରେ ତାର ନାଁ ଲେଖେଇଦବୁ।
ହୁଁ।
ହଁ, ଛୁଆଙ୍କ ସାଙ୍ଗେ ଟିକେ ରହିଲେ, ମାନେ ତା ମାଇଣ୍ଡ ଟା ଡେଭଲପମେଣ୍ଟ ହବ। ହୁଁ ଖେଳ କୁଦରେ, ପାଠ ପଢାରେ, ହଁ, ଆମେ ସେଇଟା ଡିସାଇଟ କରିଛୁ ବା ହଁ ଆମେ ଡିସାଇଟ କରିଛୁ।
ହଁ, ଆଉ ତମେ ତାଙ୍କ ଭବିଷ୍ୟତ ଗଢିବ। ଆଉ ସେମାନେ ଆଉ ଏବେ ଗଢି ପାରିବେ କି? ତମେ ଯୋଉ ବାଟରେ ନବ, ସେମାନେ ସେ ବାଟ
ସେଇ ବାଟରେ ଯିବେ ହଁ। ଆଉ ଇଏ ଅଙ୍ଗନବାଡି କାଇଁ ଛାଡିବୁ। ଏକାଥରେ ସେଇଟି ଡାଇରେକ୍ଟ ଲେଖେଇଦେଲେ
ହୁଁ। ସେଠି ନାଚ, ଗୀତ, ସବୁ ପ୍ରକାର ଅଛି ଆଉ।
ହଁ। ତ କେମିତି କଣ ତ ସେଠି କଣ ଆମେ ତ ଜାଣିନୁ। ତା ବାବା ଏବେ ଥରେ ପଚାରିଥିଲେ ଆଉ ସେ ତ ଡିଟେଲସ କିଛି କହିଲେନି, ଖାଲି କହିଲେ ଛୋଟ ଛୁଆ ଟା ଅଇକା ମା ତା ମାମା କୁ ଖୋଜିବ, ଆଉ କାନ୍ଦିବ, ଆଉ ତମେ ଅଇକା ପଠାଅନି। ଟିକେ ଜାଣିଆର ହେଇଗଲେ, ସାଢେ ତିନି ବର୍ଷ ଖଣ୍ଡେ ହେଇଗଲେ ତମେ ପଠେଇବ।
ହଁ, ଏବେ ସେ ତ ଜାଣିପାରିବନି, ସେଠି ଯାଇ କଣ କରିବ?
ହଁ, ସେ ସମସ୍ତିଙ୍କି ଖୋଜିବ, କାନ୍ଦିବ ନା।
ଆଉ ଛୁଆ ଯାହାକୁ ଖୋଜୁ କିି ନ ଖୋଜୁ ଆଗେ ତ ମାମା।
ମାମା ହଁ। ଏମିତି ହେଇକିି ଅଛି ତ କଣ ହଉଛି, ଦେଖାଯାଉ ଆଉ।
ଦେଖିକି ଯା ଯେମିତି ଭଲ ପାଠ ପଢ଼ିବ ଯୋଉଠି, ଆମେ ସେମିତି ପଢେଇବା। ଓଡ଼ିଆ ହଉ ବା ଇଂଲିଶ ମିଡିୟମ ହଉ ଆମ ଛୁଆ କଣ ପାଠ ପଢିବାର ଅଛି। ସେଇ ଓଡ଼ିଆ ପାଠ ପାଠ ପଢିକି ବି ଲୋକ କଲେକ୍ଟର ହେଇଯାଉଛନ୍ତି। ନାଇଁ କଣ ଦିଦି?
ହଁ, ସେଇଆ ନୁହେଁ କି। ଆଉ ଦେ ତା ଆମେ ତ ଲାଗିଆ ତାଙ୍କ ପଛରେ ଆଉ ସେମାନେ ଭଲ ମଣିଷ ହେବେ କି ନାଇଁ, ସେଟା ତାଙ୍କ ଉପରେ ନିର୍ଭର କରେ। ଆମେ କଣ ଆଉ ଡିସାଇଟ କରିପାରିବା କି? ଏବେ ତ ଛୁଆ ମାନେ ଯେ ଗୋଟେ ଗୋଟେ ଛୁଆ ଅଛନ୍ତି, ଏ ମାନେ ବାହାଘର ସରିଯାଉଛି ବି ସେ ବାପା ମାଙ୍କ କଥାରୁ ବାହାରକୁ ଯାଉନାହାନ୍ତି। ଦେଖୁନ? ଆଉ ଆଉ ଗୋଟେ ଆଉ ଯୋଉ ଛୁଆ ମାନେ ଅଛନ୍ତି, ସେ ଟୋଟାଲି ଖାତିର ବି କରୁନାହାନ୍ତି।
ହଁ ଛୋଟ ବେଳରୁ ବି ଖାତିର ନାହିଁ।
ହଁ, ଭୁଲ ବାଟକୁ ଯାଉଛନ୍ତି ଆରି। ଆଉ ତେଣିକି ତାଙ୍କ ଇଏ ଆଉ। ତମ ଝିଅ ପୁଅ କୋଉ ଥରେ ପାଠ ପଢ଼ିଲାଣି?
ଝିଅ ନା ଫୋର କ୍ଲାସରେ ପାଠ ପଢୁଛି।
ଅ, ହ। ସେ କଣ ଇଂଲିଶ ମିଡିୟମ୍ ନା ଓଡ଼ିଆ?
ନାଇଁ ଓଡିଆ ଆମର ଏଠି ପାଖରେ ତ। ସେ ଥିଲା ଇଂଲିଶ ମିଡିୟମ ଅଛି ଯେ ସେ ଟିକେ ଦୁରିଆ ହଉଛି ଆଉ ନବା ଆଣିବା ଟିକେ ଇଏ ହବ ସେଇଥିପାଇଁ ଓଡିଆରେ ପାଠ ପଢିଲା। ଅଳ୍ପ ବାଟ ବୋଲି ଏଇଟା।
ସେ ସେ ନିଜେ ଯାଇହେରି?
ହଁ ନେଇକି ଛାଡି ଦିଅନ୍ତି ନହେଲେ ହଁ ଏବେ ସାଇକେଲ୍ ରେ ପଳାଏ।
ହଁ ହଁ ଭଲ। ସାଇକେଲ୍ ରେ ଯୋଉ ଗାଡି ମଟର ପୁଣି କଣ ଯିବା ଆସିବା କରୁଥିବେ କଣ?
ଇଏ ଅଳ୍ପ ବାଟ ବୋଲି ସେଇଥିପାଇଁ ଟିକେ ଯା ସାଇକେଲ୍ ରେ ଛାଡି ଦଉଛୁ।
ଓହୋ
ଆମ ସେଇ ଗାଁ ଭିତରେ ତ।
ହଁ ହଁ
ହ ସେଥିଲାଗି ସାଇକେଲରେ ପଳଉଛି ଆଉ ନ ନେ ଆ ଛୋଟ ଛୁଆଙ୍କୁ ଦେଲା ମାନେ ସାଇକଲ ଗାଡି ମଟର ଆସୁଥିବ।
ହଁ ବା ହଁ
ଟିକେ ଡର ଲାଗିବ ଆମେ ଛାଡି ଦେଇକି ଅଚିନ୍ତାରେ ବସିପାରିବାନି ଯାଇ ପହଞ୍ଚିଲା ନା ଯାଇକି କଣ କଲା
ପୁଣି ଦେଖିବାକୁ ଯାଅ ନା ନାଇଁ?
ନାଇଁ ସାର୍ ଙ୍କ ଫୋନ୍ ନମ୍ବର୍ ଅଛି।
ଓ ହୋ ହ ଭଲ ଭଲ।
ଗଲା କି ନାଇଁ ଆଉ ଟିକେ ଫୋନ କରିଦେଲେ ଆ ଆଜିକାଲି ଯୁଗ ଯେମିତି ଦେଖୁଛ ଛୋଟ ଛୁଆରାଙ୍କୁ କେମିତି ବି ମାରି ଦଉଛନ୍ତି।
ଏ ବୋପା ମା କୁହନୀ କୁହନୀ।
ସେଇଆ ପରା ଆଉ କୋଉଠି ଅଚିନ୍ତା ହେଇକି ରହିବା।
ନାଇଁ ବା।
ଆଚ୍ଛା ହଉ ଦିଦି
ହଉ।